ହ୍ୟାଲୋ ଭାଇ ଜୟ ଜଗନ୍ନାଥ। ଆଉ ଭାଇ କଣ ସବୁ ଭଲ ଦେହ ପା ଭଲ ଅଛି?
ଆଜ୍ଞା
ଆଉ କଣ ଏଇନା କାମ ଆମ ଚାଲିଛି। ଆମର ତ ଏଇନା ବିଲ କାମ ଚାଲିଛି ବର୍ଷା ଆ ଖରା ହୋଉଥିଲା ବି ବର୍ଷା ହେଲା ବିଲ କାମ ଚାଲିବ। ତମର କଣ ବିଲ କାମ ଚାଲିଲାଣି।
ଆଜ୍ଞା ବର୍ଷା ତ ହେଇଛି ଏଇନା ଟିକେ ଭଲ ପାଗ କରୁଛି। ଆମର ବି ବିଲ ପାଇଁ ଆଜ୍ଞା ପାଣି ହେଇଗଲାଣି ଆମେ ତ ଟିକେ ଏଥର ଆଜ୍ଞା ଚାଷ ଟା ଭଲ ହବ।
ହଁ ଭାଇ ଆମର ତ ଇଆଡେ ଧାନ ଚାଷ ହଉଛି। ଆଉ ଏବେ ତ ଷ୍ଟାର୍ଟ ହବ ତାପରେ ତମ ଆଡ଼େ କଣ ଧାନ ଚାଷ କରୁଛ। ନା କଣ କରୁଛ?
ଆମ ଆଡେ ଏଇନା ପାଣି ଆଜ୍ଞା ଯୋଉ ବିଲରେ ଯୋଉ ହେଇଛି। ସେଇଟା ଆଜ୍ଞା ଆମେ ବାଦାମୀ ଚାଷ କରୁଛୁ। ଆମର ଏଇ ଆମର ତ ଏଇନା ହବନି ଧାନ। ତମ ଆଡେ ହଉଥିବ ଭଲ ଆମ ଆଡେ ବାଦାମ ବାଦ ଦାମ ପୋଟଳ ପୋଟଲ ଏଇ ସବୁ ଲଗଉଛି ଆଉ।
ଆ ଆମର ତ ଏଇ ଧାନ ଚାଷ ହବ ଏଇ ଟ୍ରାକ୍ଟର ବୁଝିବାକୁ ଆସିବୁ। ଆଉ ଗାଁ ଲୋକ ସବୁ ସାଙ୍ଗ ହେଇ କଥାବାର୍ତ୍ତା ହେଇ ଟାକ୍ଟର ନେଇକି ଯିବୁ ସବୁ ବିଲ କାଦୁ ଚାଷ ହବ ଆଉ କଣ କ ତାପରେ କଣ ହବ କହିଲ କାଜୁ ଚାଷ ହେଇସାରିଲା ପରେ
ଆଜ୍ଞା।
ଫଳି ବିହନ କିଣିିକି ଆଣିବୁ। ତାପରେ ସେଠୁ ତା ବୁଣା ହବ ବର୍ଷା ଟିକେ ଆଉ ଟିକେ ଦରକା କାରେ ବର୍ଷା ଯେହେତୁ ହଉନି।
ଆଜ୍ଞା ଆମ ଆଡେ ଆମ ଆଡେ ବର୍ଷା ହୋଉଛି ସେମିତି ଆଉ।
ହଁ ସେମିତି ଇଏ ହେଲା ଭଳିଆ।
ସେମିତି କଣ ଆମର ପାଣି ବା ଠିଆ ହେଇଗଲାଣି ଆଜି ପୁଣି ପାଣି ତ ଜୋର ଠିଆ ହେଇଗଲାଣି। ଆମ ତ ଚାଷୀ ମାନକ ମୁଣ୍ଡ ଖରାପେ।
ହଁ
ମୁଣ୍ଡ ଖରାପେ କଣ ଏତେ ପାଣି ପୁଣି କୁଆଡେ ଯିବ ଆ ବିଲକୁ ଗଲେ ଇଏ ପାଟି କରୁଛନ୍ତି ତାଙ୍କ ବିଲକୁ ଗଲେ ସେ ପାଟି କରୁଛନ୍ତି।
ଆ ସେମିତି ତାହେଲେ ତମଆଡେ।
ଓହୋ ସେଇଠି ଆମେ ଏ ତ ହଇରାଣ ହଉଛୁ ପାଣି ପୁଣି ଏ ତାକୁ ଟିକେ କାଢିବାକୁ ପଡିବ।
ଆ କାଢିବ ପୁଣି
ପାଣି ସୁବିଧା ନଥିଲା ଏଇନା। ଏ ବର୍ଷା ଯୋଉ ହେଲା ପାଣି ଏକାଥରେ ଫୁଲ ହେଇଯାଇଛି।
ଓହୋ ସେଇଆ ଆଉ। ଆମ ଆଡେ ତ ସେଇ ଧାନ ଚାଷ ଇଏ ହବ ଆଉ।
ଆଜ୍ଞା।
ତାପରେ କାଦୁଅ ଚାଷ ହବ ଇଏ କରି କରିବୁ।
ଆଜ୍ଞା।
ଫୁଣୀ
ଆମର ଆଜ୍ଞା ସେଇଠି ନଗେଇଦେଇଚୁ ପୋଟଳ ବାଦାମୀ। ଆଜ୍ଞା।
ପୋଟଳ ବାଦାମ ଲଗାଇଦେଇଚ।
ଆଜ୍ଞା ସେଇ ପୋଟଳ ବାଦାମୀ ଚାଷ ଚାଲିଛି ଆଉ ଆଗକୁ ଚାଲିଛି। ଏମିତି ମୋ ଜେଜେ କରିଥିଲେ ଏଇଟା ବାପା କରିଥିଲେ ମୁଁ ବି କଲି ଆମ ଘରର ଲୋକ ସବୁ କଲେ।
ଆମର ତ ଧାନ ଚାଷ ଧାନ ଚାଷ ଇଏ ହେଇକି ହଉଛି ଆହୁରି ହବ ଏଇ କାଦୁଆ ଚାଷ ପାଇଁ ଆସିଯୁ ଏଇନା ଟ୍ରାକ୍ଟର କ କଥା ହେଇଗଲୁ ଟ୍ରାକ୍ଟର ବାଲା ଯିବ ଆଉ ଘଣ୍ଟା କ ତଏଇ କଣ କୋଡିଏ ଟଙ୍କା କହିଲେଣିି ରେଟ ସବୁ ପଡିଗଲାଣି ତାକୁ କରିବୁ ତାପରେ ଯାଇକି ଯାହା ହବ ହବ କାଦୁଆ ଚାଷ ସଆଇଲାପରେ।
ଆଜ୍ଞା।
ବିହନ ଫିଅନ ପଡି ହବ ଇଏ ହବ ଆଉ କଣ।
ହଁ
ଆ ଏ ପୁଣି ତମର ପୁଣି ସିଆଡେ ଧାନ ଚାଷ ହବ ନା ପୁଣି ହବନି ଇଏ ଧାନ ଚାଷ ଧାନ ଚାଷ ହବ।
ଏଇନି ଏବେ ଆମର ତ ଇ ଇଏ ମାଟି ନା ତମର ହଉଥିବ ଆମର ତ ଖାଲି ବାଦାମୀ ପୋଟଳ ଏଇ ସବୁ ଆଉ
ହ ଆମର ଏଇ ଏ ଏକାଥରେ ଯିବୁ କାଲି ପନ ଆଡକୁ ଚାଷ ହବ। ବୁଝିଲ। ହଉ ତ କାଦୁଅ ଚାଷ କରିବୁ। ତାପରେ କାଦୁଅ ଚା
ଧାନ ଗଜା କରିକି ପକେଇ ସାରିଲଣି ପାଣିରେ ଭେଜେଇ ସାରିଲଣି।
ହଁ ଏ ପଢିବୁ ଆସିନି ଆଉ। ୟାଡେ ଆମର ହେମିତି ହଉଛି। ଚାଷ ହବ ତାପରେ ଧାନ ସବୁ କଥାବାର୍ତ୍ତା ହେଇକି ଗାଁ ଲୋକ
ଆଜ୍ଞା।
ଗାଈ ଗୋରୁ ସବୁ ଛାଡୁଛନ୍ତି ବୁଝିଲ?
ଆଜ୍ଞା।
ତାକୁ ବନ୍ଦ କରିବୁ ଆଉ ତମର ତ ବାର ଖାର ବୁଲେଇ ଦେଇ ଥିବ। ଏବେ ବାଦାମ ଫାଦାମ ଖାଉନଥିବେ ଆମର ଏଆଡ଼େ ପଳେଇ ଆସୁଛନ୍ତି ସବୁ ଗାଈ ଗୋରୁ ଆଉ ସବୁ ଖାଇଯାଉଛନ୍ତି ଆମର ସେଠୁ
ଆଜ୍ଞ ବାବା ଆଜ୍ଞା ବାର ବୁଜି ଦଉନାହାନ୍ତି।
ଆଉ ବାର ବୁଝିବୁ ଏ ସେଇ ଗାଁ ଲୋକ ସବୁ ମିଶିଲେ ଯଉ ନା ବାର ଫାରା ପଳେଇ ଆଶୁଛନ୍ତି। ଆଉ ଖାଇକି ଖୁଇି ନଷ୍ଟ କରୁଛନ୍ତି ଇଏ ଗୁୁରା ଧାନ ଗୁୁରାକୁ। ହଁ ତାପରେ କଣ ହେଲା କହିଲ ଗାଈ ଗୋରୁ ଛାଡି ଦଉଛନ୍ତି ସେଣ୍ଡ ମେଞ୍ଚା ମେଚା ହେଇଗଲାଣି ଗାଁରେ, ବୁଝିଲ।
ଆଜ୍ଞା।
ସେ ସେଠୁ ତାକୁ ବନ୍ଦ କରିବୁ କେମିତି କଣ କରିକି ବନ୍ଦ କରିବୁ।
ଆଜ୍ଞା।
ଆଲୋକ ଯାଇ ମନା କରିବୁ ବନ୍ଦ କରିବୁ ତାପରେ ବିହନ କିଣାହେଇକି ଆସିବ। ତଳି ପଡିବ ସେଟା ପୁଣି ଜଗିବାକୁ ପଡିବ କାଉ ବଗ ଫଗ ଆସି ଖାଇ ଯିବେନ୍ତେ। ପାରା ଫାରା ଖାଇଦେବେ ଗହମ ଗୁରାକୁ ନା ବିହନ ଗୁରାକୁ। କଣ କହିଲ?
କୋଉ କୋଉ ସାର ଦେଲଣି?
ଏଇ ଆମର ସେଇ ୟୁରିଆ, ପଟାସ ଫଟାସ ପଡିବ। କଲେ କଣ କହିଲ ମାଟି ଟିକେ ଉର୍ବର ରହିବ ଆଉ ଧାନ ଚାଷ ଟା ଭଲ ହବ ହେଲା। ଆଉ ଜିଆ ଖତ ପକେଇଦବ ଭଲ ଗୋବର ଖତ
ମଣିଷ ଯଉ ଆସିକି କାମ କରିବାକୁ କେତେ ଟଙ୍କା ନେବେ ଯାହେଲେ?
ଏ ମଜୁରୀ ତ ଏଇନା କଣ ଆମର କଣ କହିଲ ଇଏ ଦେଇଦଉଚି ପୁତ୍ ଗୁଣ୍ଠ ହିସାବରେ ଦେଇ ଦଉଛି ବୁଝିଲ, ହଁ। ନାମ ଜଣକା ପାଞ୍ଚ ଶହ ଲେଖା ନେବେ ପାଞ୍ଚ ଜଣ ହେଲେ ଆଁ ପାଞ୍ଚ ଗୁଣ୍ଠ ବିଲ ରୋଇଲେ ତାଙ୍କର ପଚିଶିସହ ଟଙ୍କା ନେଇଯିବେ ଆଉ କଣ?
ଆଜ୍ଞା।
ଏମିତି ହଉଛି ଶୁ
ନହେଲେ ଆଜ୍ଞା ଏକା ତ ତମେ ଏକା ମଣିଷ କଣ ଏକା ପାରିବ?
ଆମର ଆମେ ପାରିଦୋଉଚୁ ଆମର କଣ କହିଲ ବାଦାମୀ ପୋଟଳ ଯାହାହେଲେ ଚାରି ପାଞ୍ଚ ଭାଇ ଲାଗିଗଲେ ସବୁ ମାନେ ଯୋଉ ଓ ବାଦାମି ହେଇଗଲେ ସେ ଓପାଡି ଦଉଛନ୍ତି ଇଏ ବିଏ।
ଓ ହ ଆମ ଇଆଡେ ତ ଭାଇ ଗାଁ ଲୋକ ମିଶିକି ନ କଲେ ଆଉ ହେଇପାରିବନି ଭାଇ କଣ କଲେ ଚାଷ ସେ ୟା କାମ ସେଇଆ ବୁଝିଲ ନା।
ଆଜ୍ଞା।
ସେ ନକଲେ ସବୁ ସାଙ୍ଗ ହେଇକି ସେ ହଇରାଣ ହେବେ ସବୁ ଲୋକ। ଆଉ ଗାଈ ଗୋରୁ ସବୁ ପଶିବେ ବନ୍ଦ କରାହବ ପୁଣି ଜଗା ଜଗି କରିବାକୁ ପଡିବ ଇଏ ହବ ସିଏ ହବ। ତାପରେ ପୁଣି ବିହନ ଇଏ ହେଲେ ପୁଣି ଯାଇ ଯାହା ହବ ହବ ନହେଲେ ନାଇଁ।
ଆଜ୍ଞା।
ଅ ସେଠୁ ପୁଣି କଣ କହିଲ ଧାନ ହେଲା ପରେ ଆମର ତ ୟାଡେ ସ୍ୱର୍ଣ୍ଣ ଫୋନ ଲଗାଉ ସେ କଣ କହିଲ ସ୍ୱର୍ଣ୍ଣ ଧାନ ଟିକେ ମିଟି ମିଠା ଲାଗିବ ଖାଇବାକୁ ବୁଝିଲ, ତାର ଟେଷ୍ଟ ଥାଏ ଭଲ, ଭଲ ଟେଷ୍ଟ
ଆଜ୍ଞା।
ହ୍ୟାଲୋ ବୁଝିଲ ନା। ହ୍ୟାଲୋ।
ଆଉ କଣ କହୁନାହାନ୍ତି।
ହଁ ଭଲ ଟେଷ୍ଟ ଫେଷ୍ଟ ଥାଏ ହେଲା। ଆଉ ଏନ୍ତି କରିକି ଖାଉ ଆଉ ଭଲ ଟେଷ୍ଟଥାାଏ।
ଆଜ୍ଞା।
ଆଉ ତମ ଆଡେ କଣ ବାଦାମ ଫାଦମ ବିକ୍ରି କଲଣି ନା କରିନ?
ଆଜ୍ଞା ବାଦାମୀ ତ ହଉଛି ଭଲ ଲୋକ ବି ଖାଲି କହୁଛନ୍ତି ମାନେ ମଣିଷ ଯୋଉ ବେପାରୀ କହୁଛ ଛନ୍ତି ଆମକୁ ଦେଇଦିଅ ଟିକେ ବହୁତ ରେଟ ହେଲେ ବି ଦେଇଦିଅନ୍ତୁ। ଆମର କିଲୋ ନଉଚୁ କେତେ କିଲୋ ସେଇ ନଉଚୁ ଚାଳିଶ ତିରିଶ ଟଙ୍କା।
ଭଲ ଭଲ ଆମ ଇଆଡେ ତ ଗମେଣ୍ଟ କରିଦେଇଚନ୍ତି ଏକତିରିଶହ ଟଙ୍କା ନେଖେ ବୁଝିଲ ଚାଷ ଗୁଡାକୁ। ତ ଧାନ କୁଇଣ୍ଟାଲକୁ ଆଉ ବିରି ଫିରି।
କେତେ ଟଙ୍କା ନଉଛନ୍ତି ଘଣ୍ଟାଇକି?
ଏ ସେ ଟ୍ରାକ୍ଟର ଘଣ୍ଟା କୁ କଣ ମିଣ୍ଟି ହିସାବରେ ତାଙ୍କର ନେଉଚନ୍ତି। ସେ ପଚିଶ ଟଙ୍କା ଲେଖା କରିଦେଇଛନ୍ତି ଏଇ ବର୍ଷ ଆଉ ପଚିଶ ଟଙ୍କା କଲେ ତମ ବିଲ ଧର ତିରିସି ଯୋଉ ଦଶ ମିନିଟି ବୁଲିଲା ଟ୍ରାକ୍ଟର ଘାସ ଶେଷ କଲା। ଆ ସେ ଦୁଇଶହ ପଚାଶ ଟଙ୍କା ନେଇଯିବ ଦୁଇଶହ ପଚାଶ ଟଙ୍କା ନେଇଯିବେ ଆଉ। ଆଉ ସେଠୁ ଆମେ ତାପରେ ସଇଲା ପରେ ତାପରେ ଆଉ ଚାରି ଘେରା ଘେରା ଏନ୍ତି ବୁଲାଉ। ସିଏ ତାପରେ ପଇସା ତାଙ୍କୁ ଦେଇଦେଇକି ଧାନ ଫସଲ ପଡ଼ିବ ତାପରେ ଇଏ ହୁଏ ଯଗାଯଗି କରୁ। ଧାନ ପୁଣି କାଦୁଅ ଫାଦୁଅ ହିର ଫୀର ଦବାକୁ ପଡିବ ନା ନାଇଁ ବୁଝିଲ ଭାଇ।
ସାଇଲା।
ହଁ ଏ କାଦୁଅ ହିରଫିର ଦେଇ ଯା ଦିଆହବ ସେଟୁ ଆ ସବୁ
ଆଜ୍ଞା ଯାହେଲେ ହିରଟା ଆଜ୍ଞ ହିର ଯାହେଲେ ସାଇଜି କରିକି ନିଜେ ଦଉଥିବ।
ହଁ ହୀର ସାଇଜି ନ କଲେ ଆଉ କଣ ହେଇପାରିବ ଚାଷ କାମ ହେଇପାରିବ ପାଣି ପଳେଇ ଆମ ବିଲରୁ। ଆଉ ଜଣଙ୍କ ବିଲକୁ ପଳେଇବ ଆମେ ପୁଣି ପାଣି ବର୍ଷା ନହେଲା ବେଲୁକୁ ହଇରାଣ ହବୁ ବୁଝିଲନା ଭାଇ।
ଆଜ୍ଞା।
ସେଉଠୁ ଆମେ ହୀରଫୀର ସେଉରା ଭାରି ଇଏ କାମ ବିଲରେ ପୁଣି ସା ପ ବେ ସାପ ଫାପ ବାହାରୁଚନ୍ତି ଯେ ବହୁତ ହଇରାଣ ହଉଛନ୍ତି ଚାଷୀ ଇଆଡେ। ସାପ ଫାପ ବାହାରୁଛନ୍ତି କେତେବେଳେ କଣ ହବ କାହାର ଠିକ ଅଛି। ଆଜି କଣ ଚାଷ କାମ ଜାହାର ଭାରି ମଜା ତାହାର କେନ୍ତି କରିବି। ଆ ନିଜ ପେଟ ପୋସିବାକୁ ଆଉ କଣ କରିବୁ ଭାଇ। ସେଇଆ କରିବାକୁ ପଡୁଚି ଆଉ ଚାଷ କରିବାକୁ ପଡୁଚି ନ କଲେ ଆଉ କଣ ଖାଇବାକୁ ମିଳିବ କି ବୁଝୁଚ।
ଆଜ୍ଞା।
ମୁଁ ଆ କରୁଚୁ। ତାପରେ କଣ କହିଲ ତାକୁ ନେଇକି ଧାନ ଅମଳ ହବ ଫୁଣି ଧାନ ହାତରେ କାଟୁ କେତେ ଜଣ ଧାନ ବିଡା ହବ।
ଆଜ୍ଞା ଆଜ୍ଞା ତମର ସେଟେ ବିରି ମୁଗ ଏଇ ସବୁ ଚାଷ ହଉଚି।
ଆ ବିରି ମୁଗ କଣ କହିଲ ଧାନ ଚାଷ
ଶେଗୁରା ଆଜ୍ଞା ତ ଏ ଶୁଣନ୍ତୁ ହିର ଉପରେ ତ ଆଜ୍ଞା ନଗେଇ ଦଉଥିବେ।
ହଁ ହିରୋ ଉପରେ ହଁ ଭାଇ ଭଲ ବୁଦ୍ଧିତା ଦେଲ। ଏଥର ସେଇଆ କରିବୁ ନହେଲେ ହିର ଉପରେ ଆମେ ହଁ ସେ ବିରି ଚାଷ ଲଗେଇଦେଲେ ସାଇଟ ଇନକମ ଟିକେ ବାହାରିଯିବ ପଇସା ଟିକେ ଏକ୍ସଟ୍ରା ମିଳିଯିବ ଆଉ ବୁଝିଲନା ଚାଷୀବି ଉପକୃତ ହେବ। ହେବେ ଆଉ ଭଲ ବୁଦ୍ଧି ଭାଇ ଦେଲ ଅମୁକୁ।
ବି ମୁଗ ଏଇ ଯଉ
ହଁ ବିରି ମୁଗୁ ଆଉ ଏମିତି ଆଉ ସବୁ କଣ କହିଲ ବିଲୋ ମ ଭିତରେ ହେଇଯାଏ ଇଏ ଗଛ। ଚୁନଚୁନିଆ ଶାଗ ଅଛ ନୁହଁ ସେନ୍ତି ହେଇଯାଏ। ତାକୁ ଘିନି ଆଣି ଘରେ ଖାଉ ଭଲ ଟେଷ୍ଟ ଲାଗେ ମଜା ଲାଗେବି ଭଲେ। ଆଉ ଆମ ଧାନ ଏଇ କଟା ହେଲା। ଟାଇମରେ ସବୁ ଯିବୁ ଖରା ବେଳେ ମ ଏବେ ନୁଅ ଖରା ଦିନ ଆଇଲେ। ଆଉ ଯାଉଁ ସେଠୁ ସେମିତି କଟାକଟି ସଇଲା ପରେ ଆଣି ଘରକୁ ଆଣିକି ଟାକ୍ଟରରେ
ଆମର ଆଜ୍ଞା ତମେ ଟା କ୍ଟର ପାଇଁ ନା ନାହିଁ ଏଇନା ତ ଆଜ୍ଞା ଯାହାହେଲେ ମୁଣ୍ଡରେ ବୋଇକି ଆନୁଥୁବ।
ହଁ ଭାଇ ଯିଏ ହାତରେ କାଟୁଚନ୍ତି ସିଏ ବୋଇକି ଆଣୁଚନ୍ତି ଆଉ ବିଲ ଭି
ହାତରେ କାଟୁଥିବେ ଭାରି ଅସୁବିଧା ହଉଥୁବ ଏଇନା।
ହଁ ହବ ଆଗ କାଳରେ କରୁଚନ୍ତି ଲୋକ ଆଉ ଆମେ କଣ ଏମତି ଜାକି ହେଲେ ହବ। ଆମେ ବି କରିବାକୁ ପଡିବ କଷ୍ଟମଷ୍ଟେ କରିବାକୁ ପଡିବ ନା ଆଉ।
ଆଜ୍ଞା।
ବୁଝିଲ ଭାଇ ହଁ ସେମିତି ଇଏ କରି କରୁଚି ସବୁ ସାଙ୍ଗ ହେଇକି ଗାଁ ଲୋକ ସବୁ।
ଆଜ୍ଞା।
ତାପରେ ଆଉ କଣ କଇଲ ସେ ଚାଷ କା ଫଳିଲା ପରେ କଟାକଟି ହେଇ ଆସିବ ଘରୁ। ତାକୁ ଫୁଣି ଧାନ ବାଡା।
ଏଥିରେ ବେପାର ଆଉ ବାଦାମୀ ଯୋଉ କରୁଚୁ ବାଦାମୀ ବହୁତୁ ଆମର ବାଦାମୀରେ ଫାଇଦା ବାଦାମୀରେ ଯାହା ହଉଚି ହଉଛି ବାଦାମୀ ପୋଟଳ ସେଇ ସେରି ଚାଲିଚି ବେପାର ଆଉ।
ଓହୋ ସେ ଭଲ ତମର ହେଇ ସିଜିନି। ବେପାର ହାଟରେ ନେଇ ବିକ୍ରି କରିଦଉଥୁବ ଆମର ବା ହାଟରେ ନାହିଁ ଇଆଡେ ଫୁଣି। ଇଆଡେ ଇଆଡେ ଏପଟ ଦେଇକି ଏପଟ ଦେଇକି ଇଏ ହବ ସିଏ ହବ ଯୋଉ ହଇରାଣ ଭାଇ କୁହନା ଯାଇକି ମଣ୍ଡିରେ ଫୁଣି ନେଇ ଧାନ ଦବୁ ସେ ଧାନ ନାଗି ଫୁଣି କେତେ ଦିନି ଠିଆ ହୁଅ। ବହୁତୁ ହଇରାଣ ଭାଈ ହଉଚୁ ତାର କଣ କଇଲ ଭାଇ ସେଟୁ ଏମିତି ଚାଲିଚି ଆଉ ତାର ମଣ୍ଡିରେ ନେଇ ଧାନ ଦବୁ ସିଏ ମଣ୍ଡିରୁ ଗଲେ ଧାନ ତାପରେ ଆସିବ ଜଣକା
ଆଉ କଣ କଇବାକୁ ଚାଉଚନ୍ତି ନା କଣ ସବୁ ତ ହଇଯିବ ତମର ଭଲରେ ଆଜ୍ଞା।
ହଁ ଆହୁରି ଅଛି ଗୋ ଆଉ କେତେ ଗୋଟେ ଥରକରେ ହେଇଯିବ ଆଉ। ଆଉ ଗୋଟେ ଥରକରେ ହେଇଯିବ ତାପରେ କଣ ହେଲା କଇଲ ତମର ବେ ଭଲ ବେପାର ହଉଚି ତ ଆଉ ଆମ ଆଡ଼େ ବି ସେମିତି ଚାଲିଚି। ହଉ ଭାଇ ରଉଚି ନହେଲେ କଅଁ କଉଚ?
ହଉ ହଉ।
ଆଜ୍ଞା ରୁହନ୍ତୁ ଆଜ୍ଞା ଆଉ
ହଉ ଭାଇ ରହୁଚି।
ଆଜ୍ଞା ଆଜ୍ଞା ଆଜ୍ଞା ଏ ବନ୍ଧୁ ରୁହନ୍ତୁ ଆଜ୍ଞା।